ହାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ବିଭୁଭାଇ କଣ କରୁଛନ୍ତି?
ଆଜ୍ଞା ଜଷ୍ଟ ଏବେ ଟିକେ ଶୋଇକି ଉଠିଲି।
ଆଚ୍ଛା ଆଚ୍ଛା ଆଉ କୋଉଠି ଅଛନ୍ତି ବର୍ତ୍ତମାନ?
ଏବେ ଭୋପାଳରେ ଅଛି ଭୋପାଲ ମଧ୍ୟପ୍ରଦେଶ।
ହଁ ତାହେଲେ ଫ୍ୟାମିଲିଙ୍କ ସହିତ ପଳେଇଚ?
ହଁ ଘର ଲୋକ ସମସ୍ତେ ଅଛନ୍ତି ପାଖରେ।
ଆଚ୍ଛା ଆଉ ପରିବାରେ ସମସ୍ତେ କେମିତି ଅଛନ୍ତି?
ସବୁ ଭଲ ଅଛନ୍ତି ସମସ୍ତଙ୍କ ଠିକ ଠାକ୍ ସବୁ ଭଲ ଚାଲଚି ଆଉ ଆପଣ କୋଉଠି ଅଛନ୍ତି ଏବେ?
ଆରେ ମୁଁ ଗାର୍ଡରେ ହିଁ ଅଛି ବନ୍ଧୁ।
ଓହୋ ଆଉ ଘରେ ସମସ୍ତେ ଭଲରେ ଅଛନ୍ତି କି?
ହଁ ହଁ ପରିବାରରେ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ପରିବାରରେ ବା ପା ମାଆ ସମସ୍ତେ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି ଯେ ମୁଁ କକହୁଥିଲି ଯେ ତମର ସେ ସେ ଭାଇଟା ବାହା ହେଲାକି?
କୋଉ ଭାଇ କୁହତ କୋହୁଚ ମାଉସୀଙ୍କ ପୁଅଟା ବୋଧେ?
ନାଇଁ ନାଇଁ ତମ ବଡ ଭାଇ ଯାହାର ପ୍ରସ୍ତାବ ପଡିଥିଲା।
ଆରେ ହଁ ହଁ ନା ନା ସେ ଭାଇ ବର୍ତ୍ତମାନ ବାହା ହେଇ ନାହାନ୍ତି ଝିଅ ଖୋଜା ଚାଲିଛି ବର୍ତ୍ତମାନ।
ଓହୋ ଝିଅ ଖୋଜା ଚାଲିଚି ନାଇଁ?
ହଁ ହଁ।
ହୋଉ ଆଉ କଣ ଏବେ ତ ତମର ପରିବାରରେ ଗୋଟେ ବନ୍ଧୁ ମିଳନ ହେଇଥିଲା ମୁଁ ଫଟୋ ଗୁଡାକ ହ୍ୱାଟସଆପ୍ ଆଉ ଫେସବୁକଟାରେ ଦେଖିଥିଲି ବୋହୁତ ଖୁସି ଲାଗିଲା ତମ ପରିବାରର ଏହି ଦୃଶ୍ୟକୁ ଦେଖିକି।
ହଁ ବର୍ତ୍ତମାନ ଏବେ କେହି ଗୋଟେ ଚାରି ପାଞ୍ଚ ଦିନି ତଳେ ବନ୍ଧୁ ମିଳନ ହୋଇଥିଲା। କିନ୍ତୁ ଝିଅ ଘର ଲୋ ଆରେ ଆମର ଏଇଠି ବୋ କରି ଶୁଣୁଠି କିନ୍ତୁ କଣ ହବ ଝିଅ ପିଲା ଘର ମନା କରିଦେଲେ ପରା।
ଓହୋ ମନା କରିଦେଲେ କଣ ପାଇଁ କାରଣ କଣଟା କଣ ରହିଲା?
ଆରେ ବା ଭାଇଙ୍କର ଚାକିରି ରେଗୁଲାର ହେଇନି ନା ତ ଝିଅ କହିଲେ ତମର ରେ ଗୁଲାର ଚାକିରି ହେଇନି ତ ତ ଆମ୍ ବର୍ତ୍ତମାନ ଆମେ ବାହା ହେଇ ପାରିବୁନି।
ତ ଭାଇ ଏବେ କଣ ଚାକିରି କରୁଥୁଲେ ଏବେ?
ଆରେ ଭାଇ ଏବେ ଟିଚର୍ ଅଛନ୍ତି ପରା।
କୋଉ ସ୍କୁଲ?
ଆମର ଆମର ଗାଁ ସ୍କୁଲରେ ହିଁ ଜୁନିୟର ଟିଚର ବର୍ତ୍ତମାନେ ଅଛନ୍ତି ଏବେ।
କେତେ ଦରମା କେତେଟା କେତେ ଖଣ୍ଡେ ମିଳୁଚି?
ଆ ଦରମା ସେ ଠିକଠାକେ ଚାଳିଶିରୁ ପ ପଚାଶ ହଜାର ଟଙ୍କା ଭିତରେ ମିଳିଥାଏ।
ଓ ଜୁନିୟର ସ୍କୁଲ୍ ମତ୍ ମାନେ ଏକ, ଦୁଇ, ତିନି ପଢୁଚନ୍ତି।
ନା ନାଇଁ ପ୍ରଥମ କ୍ଲାସରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ।
ଓ ଗାଁ ମାନେ ଗାର୍ଲସ୍ ହାଇ ସ୍କୁଲ ନା କୁଆଡେ?
ନା ନା ବଏଜ୍ ଏବଂ ଗାଲସ୍ ମିଶିକି।
ଓହୋ ଏମିତି ନାଇଁ।
ହଁ ହଁ।
ଭାଇ କୁ ବୟସ କେତେ ହେଲାଣି ଏବେ।
ଭାଇ କ ବର୍ତ୍ତମାନ ବୟସ ହେଲାଣି ଅଣତିରିଶି।
ଅଣତିରିଶ ଖଣ୍ଟେ ହେଲାଣି ନାଇଁ, ଘରେ ଗୁଲାର ହେଇଗଲେ ଭଲ ହେଇଥାନ୍ତା ବର୍ଷେ ଦି ବର୍ଷ ଭିତରେ ବାହା ବି ବାହା ଚୁଡା ହେଇ ହେଇଇଥାନ୍ତା ଆଉ କଣ।
ହଁ ରେଗୁଲାର ହେଇଯିବ ଆଉ କେତେ ଦିନ ପରେ ଭାଇ ପୁଣି ଏକ୍ଜାମ ଦେବେ ବୋଧେ କହୁଥିଲେ।
ଆଉ ତମ ପୁଅ କେଉଁ ଶ୍ରେଣୀରେ ପଢୁଛି ଏବେ।
ଆରେ ମୁଁ ପୁଅ ବର୍ତ୍ତମାନ ଦ୍ୱିତୀୟ ଶ୍ରେଣୀରେ ପଢୁଛି ପରା।
ଓ ଦ୍ଵିତୀୟ ଶ୍ରେଣୀରେ।
ହଁ ହଁ। ହୁଁ
କୋଉ ସ୍କୁଲ।
ଆରେ ଆମର ପା ଶିଶୁ ମନ୍ଦିର ପଢଉଛି
ଶିଶୁମନ୍ଦିର ବଢ଼ିଆସ - ଯୋଉ ଆଠଟା ଶ୍ରୀ ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର।
ହଁ ହଁ।
ଓହୋ ସେଇଠି ନାଇଁ ଲ ଲଳିତର ପୁଅ ଏବେ ବ ତେ ଲଳିତର ପୁ ଲଳିତ
ଆଉ ତମ ବାପାଙ୍କ ଦେହ ଭଲ ଅଛି କି।
ହଁ। ଭଲ ଅ ଭଲ ଅଛନ୍ତି ଟିକେ ଦେହ ଟିକେ ଭଲ ଆଜ୍ଞା ଅଛନ୍ତି ଯେ ଭଲ ଅଛିନ୍ତି କିଛି ତାଙ୍କର ରୋଗ ବ୍ୟାଧି ନାହିଁ ତାଙ୍କେ ଖାଇବା ପିଇବାରେ ସବୁ କଣ୍ଟ୍ରୋଲ କରିଥାନ୍ତି। ଥଣ୍ଡା ମାନେ ଆଜ୍ଞା କଣ ହେଇଛି ଶୁଣିଲେ ଥଣ୍ଡା ଜୋର ଧରି ଦେଇଛି ନାକ ଫାଗ ପୁରା ଚୁଣ୍ଟି ହେଇକିରି ଟିକେ କଥାବାର୍ତ୍ତା ହେଲାବେଳକୁ ମଝିରେ ମଝିରେ ପ୍ରୋବ୍ଲେମ ହଉଛି ସେଇଟା ହିଁ ମେନ୍ ପ୍ରୋବ୍ଲେମ ହଉଛି ଏବେ। ଏ ଭୋପାଳର କ୍ଲାଇମେଟଟା ସେ ନେଇଛି ଏବେ ସେଇଟା ବୁଝିବାର ଅଛି।
ଆଉ ମାତାଙ୍କ ଦେହ ଭଲ ଅଛି ଟି।
ହଁ। ଭଲ ଅଛନ୍ତି ଘରେ ଆଗେ ଥିବେ ଆଉ କଣ କାମ।
ମୁଁ ଶୁଣୁଥିଲି ତମ ମାଙ୍କର କଣ ପେଟ ଦରଜ ହଉଥିଲା ବୋଧେ ମଝିରେ?
ନାଇଁ ଏଯେ ନର୍ମାଲ ସେ ଗେଷ୍ଟିକ୍ ଏପଟ ସବୁ ଇଏ ଇଆଡୁ ସିଆଡୁ ଜିନିଷ ଖାଇ ଦେଇକି ସବୁ ପ୍ରୋବ୍ଲେମ ହଉଛି ସନ୍ଧ୍ୟା ବେଳେ ସେ ବହଣ୍ଡା ସିଙ୍ଗଡା ପାକୁଡି ଖାଇ ଖାଇ ଦେହ ଟିକେ ଖରାପ ଆଉ। ଆଉ ଲଳିତର ଝିଅ କୋଉ ଶ୍ରେଣୀ ହେଲାଣି ତାର?
ଏ ତୃତୀୟ ଶ୍ରେଣୀରେ ପଢୁଛି।
ତୃତୀୟ।
ହଁ, ହଁ।
ଓହୋ।
ଆଉ ତୁମ ଭାଇ ଏବେ କଣ କରୁଛନ୍ତି?
ମୋର ଭାଇ ଏବେ ସିଏ ତ ଏବେ ଆମର ସିଭିଲ୍ ସର୍ଭିସ ପାଇଁ ପ୍ରିପାରେସନ୍ କରୁଛି ଦେଲ୍ଲୀରେ।
ଆଚ୍ଛା ହେଲେ ତାଙ୍କେ କଣ ଦିଲ୍ଲୀରେ ହିଁ ଅଛନ୍ତି କି?
ଓ ଏ ଏସ ଦେଇ ଥିଲା ଓ ଏ ଏସ୍ ଦେଇଥିଲା ଯେ ଓ ଏ ଏସ୍ ଦେଇଥିଲା ବଟ୍ ହେଇଥିଲା ବଟ୍ ତାର ଦୃଢ ଭାବନା ସିଏ କହିଲା କି ମୁଁ କରିବି ଯଦି ଆଇ ଏ ଏସ୍ ହେବି ନହେଲେ କି କିଛି ହେବିନି। ତ ଆମେ ବି ତାକୁ ମନା କରିପାରୁନୁ ବୟସ ସ ବି ହେଲାଣି ବଟ୍ କଣ କରିବା, ପିଲାର ଏତେ ଇଚ୍ଛା ଅଛି ତ ପଢୁ ପାଠ। ଆ ବାହା ହେବ ଆଜି ନହେଲେ କାଲି ବାହା ହେଇଯିବ, ବାହା ହେବାଟା ଇମ୍ପୋଟାଣ୍ଟ ନୁହଁ।
ହଁ, ହଁ, ହଁ, ସତ କଥା କହିଲୁ।
ଦି ତିନି ଚାରିଥର କମ୍ ପାଞ୍ଚ ଦଶ ମାର୍କରେ ରହି ରହି ଆଇଲାଣି ଗୋଟେ ଥ ଥରେ ଇଣ୍ଟରଭ୍ୟୁରୁ କଟିିକି ଆଇଥିଲା, ତ ଆମକୁ ବି ଖରାପ ଲାଗେ ସେ ଏତେ ପରିଶ୍ରମ କରେ ସେ ସେଇ ହିସାବରେ ରିଜଲ୍ଟଟା ମିଳୁନି, ତ ଉ ଆଉ ଶୁଭମ୍ ସାହୁର ଗୋଟେ ନାତିଟେ ହେଲା ପରା?
ହଁ ତାଙ୍କର ନାଁ ଗୋଟେ ନାତିଟେ ଆସିଲେ, ଏଇ ଏବେ ତ ଚାରି ପାଞ୍ଚ ଦିନ ହବ, ଆଜି ବୋଧେ ପଞ୍ଚୁଆତି ହବ ବୋଧେ ତାଙ୍କ ପରିବାରରେ ବହୁତ ଖୁସି।
ସିଏସ୍ ସିଏ କୋଡିଏ ବର୍ଷରୁ ବାହା ହେଇଯାଇଥିଲା। ଏବେ ତାର ନାତି ହେଲାଣି, ଆମକୁ ତିରିଶି ଚାଳିଶି ହେଲାଣି ତାର ତାର ନାତିଟିଏ ଗୋଟେ ହେଲାଣି ମାନେ ଜଲଦି ବାହା ହେଇଯାଇଥିଲା।
ହଁ, ହଁ।
ସିଏ ପୁରା ଖୁସିରେ ପୁରା ଯେତେବେଳେ ଆମେ ଦେଖେ ଗ୍ରାଉଣ୍ଡରେ ତାକୁ ସିଏ ପୁରା ଖୁସିରେ ଥାଏ ପୁରା।
ହଁ, ଭଗବାନ, ଭଗବାନ ଯାହାକୁ ଯେମିତି ରଖିଥାନ୍ତି।
ତାର ଭଳିଆ ଗୋଟେ ତାର ଭଳିଆ ହାତୀ କାଟା ହା-ହାତୀ ଭଳିଆ ଗୋଟେ ନାତିଟେ ହେଇଛି ଆଉ।
ହଁ ଦେଖି
ମାନେ ହାତୀ, ହାତୀ ମାନେ କଣ ଯେ ଟିକେ ମାନେ ମାନେ ବହୁତ ସେ ପିଲାଟା ବହୁତ ଗୁଲୁଗୁଲିଆଟା, ହଁ ମୋଟା ପା ଗୁଲୁଗୁଲିଆ ଦେଖିଲେ ବହୁତ ମଜା ଲାଗେ ସେ ପିଲାଟାକୁ। ଆଉ ଆସେ ପାଖକୁ ଗଲେ ଆଉ ଆ-ଆସିବାକୁ ମନ କରେନାହିଁ। ସେୟା ବୁଝିଲେ ତ କଥାଟା?
ହଁ, ହଁ।
ଗଣିତ ବି ଟେନସନ ନଉଥିଲା ଲଳିତ ବି ତ ଟେନସନ ନଉଥିଲା, ତା ପିଲାଟାକୁ କୋଉ ସ୍କୁଲରେ ଜଇନ୍ କରିବି? ଏଇ ସ୍ଵାମୀ ସିଦାନନ୍ଦ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତ ପାଠ ଭଲସେ ପଢା ହଉନି, ତ ମୁଁ କହୁଥିଲି ପିଲାଟା ଆଉ ବର୍ଷେ ଦି ବର୍ଷ ର୍ଷ ଯାଉ, ବାହାରେ ରେସିଡେନ୍ସିଆଲ୍ ସ୍କୁଲରେ ଛାଡିଦବୁ ଆଉ।
ଆଚ୍ଛା, ଆଚ୍ଛା। ହଁ, ହଁ।
ଇଆଡେ ଘର ପରିବାର ଲୋକ ମାନୁନାହାଁନ୍ତି ମୁଁ, ମାନୁନାହାଁନ୍ତି ତାଙ୍କର। ବୁଝିଲେ ତ କଥାଟା? ତାଙ୍କ ଘରେ ମାନୁନାହାଁନ୍ତି କି ଏଡିକି ଡିକି ପିଲାଟା କଣ ଛାଡିବା, ବଟ ପଢାପଢିଟା ତ ଇମ୍ପୋର୍ଟାଣ୍ଟ ନା?
ହଁ, ହଁ।
ସେଇଟା କି ବୁଝିଲେ ତମ ତମ ପୁଅ ତା ଝିଅ ମିଶିକି ଗୋଟେ ସ୍କୁଲରେ ବଡ ସ୍କୁଲରେ ଛାଡ଼ିଦବ ଆଉ, ଦି ତିନି ବର୍ଷ ପରେ ଆଉ।
ହଁ, ଏଇଟା ହିଁ ତାର ମୋର ପ୍ଲାନିଂ କରିଥିଲୁ, ସେ ବି ରାଜି ଅଛି।
ହଁ, ରାଜି ଅଛି?
ହଁ, ସେ ମୋ ଦେଇ ରାଜି ଅଛି।
ହେଲେ ଆଜି କଣ ଆଣିଥିଲେ, ଚିକେନ ନା ମଟନ?
ଆରେ ନା ନା, ଆମେ ଆମିଷ ଖାଉନୁ ବା, ଆମେ ଆମିଷ ଖାଉନାହୁଁ।
ସେଥିପାଇଁ ଏତେ କାଙ୍କାଳ ଅଳିଆ ହେଇ ଅଛ ଆଉ, ଆମିଷ ଟିକେ ଖଅ। ଆମିଷ ନହେଲେ କିଛି ନହେଲେ ତ ଅଣ୍ଡାଟା ଖାଅ, ଅଣ୍ଡାଟା ତ ଦେହକୁ ବହୁତ ଭଲ। ଅଣ୍ଡାଟା ଟିକେ ସିଝେଇକି ଖାଇବା କଥା। ଛୋଟ ମାଛ ଖଅ, ତମର ତ ଡାଇବେଟିସଟା ତ ଅଛି। ଡାଇବେଟିସ୍ ସେଟା ବି ତ ଦୂର ହେଇଯିବ ଛୋଟ ମାଛ ଖାଇଲେ, କଥାଟା ବୁଝିଲେ ତ?
ହଁ, ହଁ। ଆଉ ଶୁଣୁନ ମୁଁ କଣ କହୁଥିଲି କି ଆଉ ତମ ପରିବାର କେବ-କେବେ ଆସୁଛ ଓଡିଶା?
ଦେଖନ୍ତୁ, ଏଇଟା ଆମର ମୁଁ ଯୋଉ ୟୁନିଭର୍ସିଟିରେ ଆଠି ମାନେ ମତେ ଏଚୋଡ଼ି ଅଛି ଏଇ କଲେଜରେ ମତେ ଛୁଟି ଦିଅନ୍ତି ନାହିଁ ଜମାରୁ। ଛୁଟି ମିଳିଲେ ଏବେ ଗୋପାଳରୁ ବରମପୁରୁ ଯିବାକୁ କମ୍ ସେ କମ୍ ଯିବା ଦେଢ଼ ଦିନ ଲାଗେ ଆସିବାକୁ ଦେଢ଼ ଦିନ ଲାଗେ ମୁଁ ସାତ ଦିନ ଛୁଟି କଲେ କଣ ଫାଇଦା ଚାରି ଦିନ ପାଇଁ ଯାଇ ଅଛି ଯିବି ଯିବି ଗୋଟେ ଥର ପନ୍ଦର ଦିନରେ ଯିବି ଏପଟେ ଯଦି ମୁଁ ଛାଡିକି ଯିବି ମୋର ସିଆଡେ ସିଲାବସ୍ ପ୍ରୋବ୍ଲେମ ତାପରେ ବୁଝିବାରଟା ବହୁତ୍ ପ୍ରୋବ୍ଲେମ ହଉଚି ପିଲାମାନେତ ବାଧ୍ୟ ହେଇ ଅଛି ଆଉ।
ଆଚ୍ଛା ଆଛା ହୋଉଆସ
ଫ୍ଲାଇଟବି ଯିବା ଯିବା ଗଲେ ଗୋଟେ ମନ୍ଦିରରେ ଯିବା ଗୋଟେ ମନ୍ଦିର ଯିବା। ଆମର ତାରାତାରିଣୀ ମନ୍ଦିର ଯିବା ଫ୍ୟାମିଲି ସବୁ ମିଶିକି ଯିବା ଗୋଟେ କରିକି ଆୟା ଫିଷ୍ଟି ଗୋଟେ କରିକି ଆୟା। ପିକନିକ୍ ହେଇଯିବ ଦର୍ଶନ ହବ ତାରାତାରିଣୀରେ। ଯାଇକି ଆସିବା ଆଉ ଆମ ପିଲାମାନେବିତ ଗେଟ୍ ଟୁଗେଦର କରିଦେବେ।
ହଁ ହଁ। ତାପରେ ଆମ ପରିବାର ତମ ପରିବାର ସମସ୍ତ ପରିବାର ମିଶି ମିଶିବେତ ବହୁତ୍ ଖୁସି ଲାଗିବ।
ସେଇଟା ବୁଝିଲତ।
ହଁ ହଁ।
ଆଉ କଣ କୁହ ଆଜି ଆଉ ରହୁଚି ଆଜିତ ମତେ ଖୁସି ଲାଗିଲା ମୁଁ କେବେଠୁ ହେଲା ଫୋନଟା କରିନଥିଲି ଆଜି କରିଦେଲି। ତ ଭଲ ଲାଗୁଚି ମୁଁ ଆଉଥରେ କେବେଠୁ ହେଲା କଲଟା କରିନି। ହଁ ହଉ ଆଜ୍ଞା ରଖିଲି ଆ ରଖୁଛି।